ହୁଁ।
ଏବେ କୋଉଠି ଅଛ?
ମୁଁ ଏଇଟି ବାହାରେ
ମାର୍କେଟରେ?
ହୁଁ।
ଏ ସକାଳୁ ସକାଳୁ ବୁଲା ହେଲାଣି ନା କଣ?
ବୁଲା ନାଇଁ ବ ଘର ପାଇଁ କିଣା କିିଣି ହବ ତ ଆସିଚୁ ଆଉ।
ଓହୋ ତମ ଘରଟା କୋଉ ପଟ ସାଇଟି?
ଆମର ଏପଟ ମେଡିକାଲ ପଛପଟ ସାଇ।
ମେଡ଼ିକାଲ ପଛପଟ ହୁଁ ହୁଁ ଜାଇଁଲି ଜାଇଁଲି ସେପଟେ ତ ପୋଖରୀ ଦେଇକି ତ ଆଉ କଣ।
ହୁଁ ହୁଁ ହୁଁ।
ତମ ଡାକ ନାଁଟା କଣ?
ଆପ୍ ମୋ ନାଁ ସୌମ୍ୟ ତ ଆଉ।
ଡାକ ନାଁ ସୋମିଅ?
ହଁ ଯାହା ପଚାରୁଚି କହିଦେବେ ଆଉ।
ଆଉ କଣ ଖିଆପିଆ ହବ?
ଖିଆପିଆ ଏଇନେ କିଣାକିଣି ସରିଲେ ଜଳଖିଆ କରିବୁ ଆଉ। କରିକି ଯିବୁ ଘରକୁ ଆରେ ତମେ ଯେ କଲ ଏଇଟା ରିସିଭ କରୁ କରୁ କଟିଗଲା।
ହୁଁ ଉଁ ଲେଟ ହେଲା।
କାଲି ତ ସର୍ଭର ଡାଉନ ଥିଲା କିଛି କାହାକୁ କଲ କରି ହେଲାନି।
ହୁଁ।
ହୁଁ।
ତାର କେତେଟା ହେଲାଣି କି?
ମୋର ପଚିଶଟା।
ଟ୍ରାନ୍ସକ୍ରିପ୍ସନ୍ ଆସଚି?
ଆସିଚି ହେଇଟା।
ହଉ, ଆଉ ଦେହ ପା ଭଲ ସବୁ?
ହୁଁ।
ବସିଚି ଆଉ କଣ ଯେ? ହଁ ଏବେ ଟିକେ ଭଲ ଅଛି ଆଉ।
ଆଉ ଘରେ ସବୁ?
ବସିଚନ୍ତି? ଆଉ ଖାଇବାକୁ ଡାକୁଚନ୍ତି ଆମେ ଖାଇବା ଆଉ।
କଣ ରୋଷେଇ ଆଜି?
ରୁଟି କି ଭଜା ହେଇଛି।
ଓହୋ।
ରଜ କେମିତି କଣ ଗଲା?
ରଜ କଣ କେମତି କଣ ହେଲା ଏଇତ ମ୍ୟାଚ ହଉଥିଲା ଟୁର୍ଣ୍ଣାମେଣ୍ଟ ଗଲା ଆଉ, ଆଉ କଣ ରଜ କେମିତି କଣ ଭଲ ଭଲ ନାହିଁ।
ଟୁର୍ଣ୍ଣାମେଣ୍ଟ ସେଟା ଖେଳଟା ଗଲା ଆଉ ବାକି ଦୋଳି ଫୋଳି
ଦୋଳି କଣ, ଝିଅ ପିଲା ଦୋଳି ଖେଳିବୁ?
ଝିପିଲାଙ୍କର ଖାଲି ପୁଅ ପିଲାଙ୍କର କଣ ମନ ହେଉନି ଦୋଳି ଖେଳିବାକୁ।
ହୁଁ।
ପୁଅ ପିଲାଙ୍କର କଣ ମନ ହଉନି ଦୋଳ ଖେଳିବାକୁ?
ହଉଚି ଯି ସେ ଉଠିଲେ ସିନା ଦୋଳିରୁ।
ଉଁ ଏଇଟା ବି ସତ କଥା। ଆଉ ସେଇପଟେ ଏକା ଦୋଳି ହେଇଚି କଣ? ସେଇଥିଲାଗି
ଦୋଳି ହେଇଥିଲା ଝିଅ ପିଲା ତ ଉଠୁନାହାନ୍ତି ଏଥର ଆଉ। ଦିନ ରାତି ଖାଇ ପିଇକି ଦୋଳରେ ଆଉ।
ଆକୁ ଚିଁହିଚ ତମ ଏପଟେ ତା ମାମୁ ଘର ।
କାହାକୁୁ?
ମାନସ ହେଇକି ମାନସ ହେଇକି
ହଁ ପା
ଯୋଉ ସମ୍ପଡାର
ହୁଁ ଭାଇ ହେବ ପା ସେ ଅପାର ପୁଅ।
ହୁଁ।
ହୁଁ।
ୟେସ୍ ତା ମାନେ ତମ ତମେ ତା ତାଙ୍କ ମାମୁଁ
ହୁଁ।
ହୁଁ। ଆତି ନିଜେ ଆଉ ମାନସ ଭାଇଙ୍କ
ତମ ସହିତ ତମେ ବି ମୋ ସହିତ କଥା ହେଇଚ ତମର ମନ ପଡୁନି ଯେ ସ୍କୁଟିରେ ଆସିଥିଲ
ସ୍କୁଟିରେ?
ଯୋଉ ମାନସ ଭାଇଠୁ ନେଲନି କଲେଜଠୁ ବଲକୁ ବ୍ୟାଗ।
ବଲକୁ ବ୍ୟାଗ?
ହଁ, ଏ ଯୋଉ ଲାଇଟ ବଲ ହେଇ ବଲ ଗୋ
ବ୍ୟାଗ୍ ଗୋଟେ ଆଣିଥିଲି ଯୋଉ ନୁଆ ବ୍ୟାଗଟେ।
ହୁଁ -ହୁଁ। ପଛଆଡେ ମୁଁ ବସିଥିଲି ପା
ଆ ହାଁ,
କଥା ବି ହେଇଛ ତମେ, ତମ ମନେ ପଡୁନଥିବ।
ହୁଁ। ତମର ଏ ଯୋଉ ମାନସ ଭାଇ ଇଏ କରିଦେଇଛି କି ଯୋଉ କଣ ଗୋଟେ ଭୁଲଭାଲ୍ କରିଦେଇଛି ଟାସ୍କ? ଯୋଉ?
ହୁଁ- ହୁଁ।
ମତେ କହୁଥିଲା। ରାଗିଚୁ ତ ତା ଉପରେ।
ତମର ଭୁଲ କରିଦେଲା ଆଉ।
ହେହେ, ହେହେହେ।
ଦଶଟା ରିଜେକ୍ଟ୍ ଏକାଥରେ ଏମିତି ବାହାରିଲା ଯେ
ହଁଅ-ଅ, ମନଇଚ୍ଛା ବୋଧେ ମାରିଦେଇଛନ୍ତି ବିକଳିଆରେ ଆଉ।
କଲା ଦେ ମୁଁ କରିଦେବି, ମୁଁ ଯାଇଛି ଗାଧେଇବାକୁ ଆଇଲା ଆସିକି ଦଶଟା ରିଜେକ୍ଟ। ହୁଁ
ଏବେ କୋଉଠି ଅଛି ଏଇଠି ନୂଆଗାଁରେ ନା ସମ୍ପଡାରେ?
ସମ୍ପଡାରେ ପା
ହୁଁ ଆସିନାହାନ୍ତି?
କାଲି ଆସିଥିଲା, ଯାଇଛି।
ଅହଁ।
ଆଉ ଦି ଦିନ ପରେ ଆଉଥରେ ଆଇବନି କି
ସେ ଘର ପାଖ ତ ଆଉ। କାଲି ଫୋନ କରିଥିଲି କହିଲି ଦେଶୀ କୁକୁଡା କୁକୁଡି ମିଳିବ ଯେ ନା ନାହିଁ କୋଉଠି
ଏଇ ବନ ରାଜ ପାଇଁ ଫୋନ୍ କରିଥିଲା କିଓ
ହଁ।
ଏତ ସିଧା ଆମେ କା ଚିକେନ ଗାଉଣ୍ଡଟି ଥିଲୁ ଆଉ। ସବୁ ମନା କରୁଚନ୍ତି ସମସ୍ତେ ତ
ହଁ କାଉଣ୍ଟର ଟେ ଥିଲା। ଚିକେନ ପାଇଁ ଆଇଚି କାଉଣ୍ଟର
ମନା କରଛନ୍ତି ସମସ୍ତେ
କଁ କହୁଚନ୍ତି?
ଛୋଟ ଛୋଟ ହେଇଚନ୍ତି ତ ସମସ୍ତେ ମନା କସନ୍ତି କସନ୍ତି ଆହୁରି ବଢିଲେ ବିକିବୁ ଏବେ ନାହିଁ।
ହଁ ପା ନାହିଁ କଲେ ତାପରେ ନାହିଁ ଫରେନ କ କୁକୁଡା କଣ ଗୋଟେ ଅଛି।
ହଁ।
କହୁଥିଲେ କଣ ଫରେନ୍ କୁକୁଡା କନଟେ ଅଛି। ମତେ କହିଲେ ଯେ କ ଫରେନ କ କୁକୁଡା କଣ ଅଛି ହେଲା କଣ ସେଟା ବ୍ରଏଲର ନା କଣ
ବ୍ରଇଲରରା
ହୁଁ ସେଗୁଡା ସଞ୍ୟ ବଡ ବଡା କ ଲାଗାଗିବନି
କଉରା
ଏଇ ଯୋଉ ଦେଶୀ ଗୁଡା ଯୋଉ କହନ କିରା ବଡ ବଡ ଅଛନ୍ତି ପାଞ୍ଚ ଛଅ କିଲୋଖେ
ଏଡେ ଏଡେ ଟା ନ ଏଟା ବନରାଜ ହେଇଥିବ ଦେଶୀ ପୋଡା ଏଡେ ଏଡଟା ନେଉଚନ୍ତି।
ପଚାରିବା ମାନ ସେଇ ଗଜାଡେ ଏଇଡେ ଗଞ୍ଜା କେଡେ ଗୋଟେ ହେଇଛି ପାଞ୍ଚ ଛ କିଲ ହବ।
ହୁଁ। ଏ ଏକ ଫାର୍ମ ନା ଘର ଘରୋଇ
ଫାରମରେ
ଶିକା ବିକୁଛନ୍ତି।
ବିକୁଛନ୍ତିନ୍ଧା ପାଞ୍ଚ ଛଅ କିଲ ହେଇଛି ବଡଟେ
ହୁଁ। ଏଇ ଭଜ ମନ ସାର ବିାରି ଖୋଜୁଥିଲେ ଆମେଡା ଜ ସିଏ କହିଲେ ମିଳିବ ଯଦି ମତେ କହିବ
ହଁ ସାର୍
ଆଉ ଦେହ ପା ଭଲ ଅଛି।
ହୁଁ। ଭଜନ ସାତ ମର ଗଣ୍ଡଳ ହେଇ ସୁଧି ଦେଇଥିଲି ତାଙ୍କୁ ଆଉ
ହୁଁ।
ମୋର କାଟି ଦେଇଥିଲେ ମାର୍ କଉ
ହୁଁ ତୋର ବି କୋଉ ଗ୍ଳାସ ହେଲା।
ଏବେ ନାଇଁ ସେ ତାଙ୍କୁ ପଚାରିବା ବର୍ଷେ ନା ଦି ବର୍ଷ ତଳେ ତାଙ୍କ କୋଚିଂ ରେ ଯାଇଥିଲି ଯେ
ହୁଁ।
ମୋ ମାକ କାଟିଥିଲେ
ନାଇଁ ନାଇଁ କହିଲି ଏବେ କୋଉଥିରେ ପଢୁ
ଏବେ ଫର୍ମଅ ପ ଇଚି ଆଉ ଯଦି ଆସିବ ଯାହା ଯିବି ଯୁଆଡେ ନହେଲେ ନାଇଁ।
ନାଇ ନାଇଁ ପ୍ଲସ ଟୁ ସରିଲା ଏବେ।
ହୁଁ,
ପ୍ଲସଥ୍ରୀ ପାଇଁ ପକେଇଚ।
ହୁଁ,
ନୂଆ ଗାଁରେ ଏକା ଆସିବ କୋଉଠି ଆସିବ କୋଉଠୁ କୁ କଲେଜ ପକେଇଚୁ କି?
ଫାଷ୍ଟ ବିଜେପି ସେକଣ୍ଡ ନୟାଗଡ ଥାର୍ଡ ନୂଆଗାଁ।
ବିଜେବିି କଲେଜେ?
ହୁଁ ହୁଁ, ହ
ବିଜେବି କଲେଜ ର
ବିଜେପି ଆସିବନି ଆଉ ବିଜେପି ଆସିଲେ ବି ମୁଁ ଯିବିନି ଏତେବାଟ ଯାଇକି କିଏ ପଢିବ ବ
ରାଜଧାନୀ କଲେଜରେ ପଢୁନ।
ନୟାଗଡ ନହେଲେ ଏଇଠି ନୟା ଆଡେ ପଢିଯିବି ଆଉ ଯାଇହବ ନି ଅଧିକ ବାଟ।
ତାହେଲେ ତ ସବୁଠୁ ଭଲ ହଇ ନୂଆଗାଁ ରେ କରିଥାନ୍ତ।
ନୂଆ ଗାଁରେ କରିଥାନ୍ତୁ ହେଟା ପ୍ରାଇଭେଟ ଟା ବା।
ହୁଁ ପ୍ରାଇଭେଟ ଯେ ଏକା ଆଡମିସନ ଏତେ ଆଉ ହଜାରେ ଅନ୍ଦାସ ଅଧିକା କେତ
ପ୍ରାଇଭେଟଟା ଗମେଣ୍ଟ ହେଲେ ଗମେଣ୍ଟ ସାଠିବିକଟ ମିଳିବ ଏଟା ପ୍ରାଇଭେଟ ଟା ପା
ପ୍ରାଇଭେଟ ଗମେଣ୍ଟ ସବୁତ ଏଠି ପଢୁସନ୍ତି।
ଦେଖିବା ଦି ତିନି ଦିନ ପରେ ଯାଇକିନା ଆଟରେ ଆଡରେମିସନ କରିକି ଆଇବିଭାରୀ ଆସିଲାଣି ଭାରି।
ଆଇଚି ନୟାଗଡ଼ ରେ?
ହୁଁ,
କଉ କଲେଜେ?
ଅଟନମ୍
କେତେ ମାର୍କ ଥିଲା ପ୍ଲସ ଟୁ ରେ
ଚାରଶହ ବୟାଶୀ
ଭଲପାଠ ପଢ଼ୁଚୁ।
ହ ରହିଯିବ କେମିତି ଗୋଟେ ଦେଇଛନ୍ତି ସମସ୍ତି ଙ୍କୁ ତ।
ଅଟନମ୍ସ କଲେଜ ତାହେଲେ ଆଇଚି ନୁହଁ?
ହଁ ଅଁ କିଏ କଲ ମୁ ଅଧା କ୍ ଅଧା ଦିନ କ୍ଲାସ ଯାଇନି।
ହୁଁ,
ଖାଲି ପରୀକ୍ଷା ଲାଷ୍ଟ ଦି ମାସ କ୍ଲାସ ଯାଇଚି ଏତିକି।
କେମିତି କଣ ମାର୍କ ରହି ଯାଇଚି ଆଉ
ହଁ,
ପାଁଶହ ରଖିଛୁ ଆଉ କେମିତି ରହିଲା ଆ ଏତେ କଣ ଦେବେ ଦିଦି ତିନିଶହ ଭିତରେ ଦେଇଥାନ୍ତି ଆଉ ପାଞ୍ଚଶହ ରଖିଚୁ ଆଉ
ଲାଷ୍ଟ ଦି ମାସେ ପଢିଲି ବା
ଓହ।
ପୁଣି ତାଙ୍କେ ଝିଅ ପିଲା ରଖିସନ୍ତି ପାଁଶହ ଉପରକୁ ମୁଁ ଦେଖିକି ବାଇଆ ହେଇଗଲି ଯୋଉମାନେେ ପଢୁନାହାନ୍ତି ପାଞ୍ଚଶହ ଉପରକୁ ଝିଅ ପିଲା।
ଆ କ
ତାଙ୍କେ ସାର୍ଙ୍କ ସହିତ ମିଶୁଛନ୍ତି ନେସା ନେସି ହଉସନ୍ତି ତାଙ୍କେ ପାଇବେନି।
ଉହୁଁ। ହୁଁ,
ଆଉ ଆମ୍ମେ ପାଇଯିବୁ ସେ ସେଝିପିଲ ହେ କି ପା ପା ଆମେ ପାଇଯିବୁ କି
ଆଉ ଚାଲୁ ଏଇଠି ଏଇଟା ଅଠ ନଅ ବର୍ଷ ରେ ଏକାରେ ଅଠ ନ ବର୍ଷରେ ବେକାର କରିବୁ ବ୍ୟାଗ୍ ବ୍ୟାଗ୍ ଲାଗିବ। ଅଠନ ମଣିଷରେ ବେକାର କରିବୁ ନୂଆ ଗାରେ କରିଦିଅନ୍ତୁ ବ୍ୟାଗ ଚଳିଥାନ୍ତା ଏଠି ସବୁ ଚିହ୍ନା।
ହଁ ଦେଖିବା ଆଉ ମୁଁ ଯିବିତ ରେଗୁଲର କ୍ଲାସ ଆଉ କଣ?
ତେର କ୍ଲାସକୁ ଯାଇବେ।
ଯିବେ। କଣ କହିଲ ନୂଆଡେ ସ୍କୁଲ ଗ ନଁ କରି ବାହାରେ ଆଉ କଣ କରିବି
ସବୁ ତମର ଏଠି ସୁବିଧା ଅଛି ଆଉ କଣ ଟେନସନ। ଆମ ଏପଟେ ତ ଦଶ କିଲୋମିଟର ଯିବାକୁ ପଡିବ। ବସରେ ଏଇଠି। ସବୁ ସୁବିଧା ତମର ଏଇଠି। ହେ ସବୁ ସୁବିଧା ତମ ନୂଆ ଗାଁ ପିଲାଙ୍କୁ ମିଳୁଛି। ହୁଁ ଅଷ୍ଟ୍ରେଲିଆ ଖାଲି କ ଝଗଡ଼ା ହଉଛନ୍ତି।
ଝଗଡା ନାଇଁ ଏବେ ଚାଲିଛି ତାଙ୍କର ଗୋଟେ ସାର ଗୋଟେ ଚାଲିଛି ଗୋଟେ ମାନେ ତାଙ୍କେ ସିଲେକ୍ଟ କରି ଦଉଛନ୍ତି ଭଲ ଭଲ ଝିଅ ପିଲ ସେକ୍ଟ କରୁଛନ୍ତି ତାପରେ ଯାଇ ମାର୍କ ଦଉଛନ୍ତି।
ତାଙ୍କ କଥାରେ ଯିଏ ରାଜି, ପାଞ୍ଚଶହ ଉପରକୁ,
ହ ଆଛା
ତଳକୁୁ
ନାଳ ଆଗରେ ସତଉ
ଆ ମାନେ ଆମ କ୍ଲାସ ଝିଅ ପିଲା, ଏତେ ଗଧୁଣ ଗୁରା, ଖାଲି ଦି ତିନି ଜଣ ପଡୁଥିଲା, ଏଇ ଯୋଉ ାଗ ପାି ନ ନ